ହଁ, କୁହ କ'ଣ କରୁଛ?
ଏଇଠି ବସିଥିଲି ଆଉ।
ହୁଁ। ଆଉ କୁଆଡ଼େ ବୁଲାବୁଲି କରିବାକୁ ଯାଇଥିଲେ କି ନାଇଁ?
ବୁଲା ବୁଲି ହଁ, ବୁଲାବୁଲି ତ ଏମିତି ହଉଛି ଆଉ ମୁଁ କଲେଜ ଡେଲି ଜଉ ଯାଉଚି ମୋର ବୁଲାବୁଲି ଏକା ବେଳେ ହେଇଯାଉଛି।
ମୋର ବି।
ଡେଲି ହଁ, ବା କିଛି ନହେଲେ ବି କଲେଜ ନଗଲେ ଟିକେ ବୋରିଂ ଲାଗୁଛି।
ହଁ, ଏବେ ଯୋଉ ଦି ମାସ ଛୁଟି ଥିଲା ଖାଲି ବୋରିଙ୍ଗ ଘ ରେ ବସି ବସିକା ଆଉ କିଛି ନାହିଁ।
ଟିକେ ମୋମୋ, ମୋର ଫେବେରାଇଟି ମାନେ ଫାର୍ଷ୍ଟ ଫୁଡ୍ ଭିତରେ ଫାଷ୍ଟ ହେଲା ମୋମୋ। ମାନେ ମୋମୋ ମାନେ କଣ କ ଷ୍ଟିମ ହଉ କି ଫ୍ରାଏଡ ହଉ
ମୋମୋ ରେ ସେ ଯାହା ହଉ ମତେ ବି
ମତେ ଭେଜ ନନ୍ ଭେଜ ଦିଟା ଯାକ ମୋମୋ ମତେ ଭଲ କିନ୍ତୁ ପନିର ମୋମୋ ମୋତେ ପସନ୍ଦ ନୁହଁ।
ସେମ୍ ଟୁ ୟୁ ମତେ ବି ପନିର୍ ଭଲ ମ ମୋ
ମୁଁ କାରଣ ମତେ କ୍ଷୀର, ଦହି, ଛେନା ମୁଁ ଖାଉନି ନା। ସେଇଥିପାଇଁ ମତେ ପନିର ବି ଭଲ ନୁହେଁ।
ଖାଉନି।
ହେ ଭଗବାନ। ମାନେ ମୁଁ କ୍ଷୀର, ଦହି, ଛେନା, କ୍ଷୀର, ଦହି, ଛେନା ମାନେ ମୁଁ କିଛି ଖାଉନି।
ମୁଁ ବି କିଛି ଖାଉନି ମୁଁ ମିଠା ଛୁଉଁନି।
ମୁଁ ଛେନା ପୋଡ଼ ନୁହଁ କି କିଛି ନୁହଁ
ମୁଁ କଣ କି ମୁଁ ବି କିଛି ନୁହଁ ଏ ଭାଇରେ ମାନେ ପୁରା ସେମ।
ହଁ ସେମିତି ଥାଆନ୍ତି ସବୁ ଦେଖି ଯୋଉ ମାନେ ସବୁ ସେମ ଥିବ।
ମୁଁ ବି ସେ ମିଠା ଛୁଉନି କି କ୍ଷୀର ଦହି କିଛି ଭଲ ନୁହଁ ପନିର ତ ଆମ ଘରକୁ ଆସୁନି। ମୋ ପାଇଁ ମୁଁ ଖାଉନି ବୋଲି।
ଆମ ଘରକୁ ଆସୁଛି ଆଉ ସମସ୍ତେ ଖାଉଛନ୍ତି ଆମର ଜଏଣ୍ଟ ଫ୍ୟାମିଲି ଦାଦା ଖୁଡି ଦାଦାଙ୍କ ପୁଅ ଝିଅ ବଡ ମାମା ବଡ ବାବା ତାଙ୍କ ପୁଅ ଝିଅ ଆମେ ବା ବାବା ମାମା
ହୁଁ।
ଆମର ପୁରା ଜଏଣ୍ଟ ଫ୍ୟାମିଲି ଦିଦି ଦେଖିବା ପଚାରେ ଆମର ପୁରା ଜଏଣ୍ଟ ଫ୍ୟାମିଲି।
ଆଉ ସମସ୍ତେ ଖାଉଥିବେ ଜଣଙ୍କ ଜଣ ଖାଇବେନି ବୋଲି ଆସେ
ନାଇଁ ନାଇଁ ମୁଁ ଖାଉନି ଆଉ ମୁଁ ଖାଉନି ମୋ ମାମା ବି ଖାଉନି ମାମା। ଖାଉନି ମାନେ ଆମେ ବି ଖାଉନୁ ତାପରେ ଆମ ଖୁଡି ମୋ ଦିଦି ବି ଖାଉଛି ଦିଦି କି ଫେବରାଇଟ ତାର ହଁ ସିଏ ଖାଉଛି ସବୁ। ଆଉ ଆଉ କଣ ମଟନ ଖାଉଛ ନା ନାଇଁ?
ମଟନ ଏତେ ବି ଭଲ ନୁହଁ ଖାଏଯେ ଏତେ ଖାଇନି ମଟନ।
ମତେ ବି।
ଚିକେନ ଟା ଟିକେ ଭଲ ଅଧିକ।
ମତେ ଚିକେନ ଆଗ ତାପରେ ଯାଇକି ମାଛ ତାପରେ ଯାଇକି ମଟନ।
ଅଣ୍ଡା ଭଲ ଅଛି କିନ୍ତୁ ଚିକେନ ଟା ଟିକେ ଆଘ ଆଉ
ହୁଁ। ମତେ ବି ସେଇମାନେ ସବୁ ମାନେ ଏଇ ମୁଁ ଏଡା ସବୁ ନିଜେ ବନେଇ ଦଉଛି ଯୋଉଦିନ ଆମ ଘରେ ନନଭେଜ ହବ ସେଦିନ ମୁଁ ରୋଷେଇ କରିବି।
ମୋର ବି।
କିନ୍ତୁ ମାଛ ହେକା ହେଲେ ମୁଁ କରୁନି କେବଳ ଚିକେନ ମଟନ ଦିନ ମୁଁ କରୁଛି।
ଚିକେନ ଟା ମୁଁ କରୁଛି।
ଚିକେନ ଚିକେନ କୁ ମଟନ ମୁଁ କରୁଛି।
ସେୟା ମୁଁ ବି। ଭଲ ଆଉ। ଆଉ କୋ ଏକଜାମ ସରିଲେ ଯୁଆ ଯିବେ ବୁଲାବୁଲି କରିକି ଆସିବା ଏବେ ଆଉ କୁଆଡେ ଯିବେନି।
ହଁ ଯିବି ଯେ ଏବେ କୁଆଡେ ଯିବୁ ଟିକେ ଖରା ବର୍ଷା ଏମିତି ଯୋଉ ହଉଛି।
ହଁ। ଯେ କେ ସନ୍ତ ଦଶହରାକୁ ଯିବାକୁ କୁ ଗରମ କୁହନି। ଏବେ ଟିକେ ବର୍ଷା ପାଗ ଦେଇଛି ବୋଲି ଟିକେ ଭଲ ଲାଗୁଛି ନହେଲେ ନାହିଁ ଗରମ। ବହୁତ ଏବେ ଗରମ ସାଙ୍ଗ ତ ଢେରେ ଅଛନ୍ତି କିନ୍ତୁ ବହୁତ କ୍ଲୋଜ୍ ଫ୍ରେଣ୍ଡ ମୋ ବେଶୀ ସାଙ୍ଗ ସାଙ୍ଗେ ବେଶୀ ବେଶୀ ସାଙ୍ଗ ହୁଏନି। ବୋହୁତ କମ ସାଙ୍ଗ ହୁଏ।
ହୁଁ।
କ୍ଲୋଜ ଫ୍ରେଣ୍ଡ ଅଛନ୍ତି ମୋର କେତେ ପାଞ୍ଚ ଛଅ ଜଣ ପାଖାପାଖି। ଆଉ ସବୁ ନର୍ମାଲି ସାଙ୍ଗ ଯାହା ଅଛନ୍ତି ଆଉ।
ହୁଁ।
ଆଉ ତମର?
ହଁ ମୋର ବି ସେମିତି ଟେଥେ ଟାଇମି ରେ ଦି ଜଣ ପ୍ଲସ ଟୁରେ ତିନି ଜଣ। ଏବେ ତିନି ଜଣ।
ମୋର ଟେନ୍ସ ସ୍କୁଲ ଲାଇଫ ରେ ଅଛନ୍ତି ଦି ଜଣ ତିନି ଜଣ। ଆଉ କଲେଜ ଲାଇଫରେ ଅଛନ୍ତି ତିନି ଜଣ, ଆଉ ବାକି ଏମିତି ନର୍ମାଲ ଆଉ।
ସାଙ୍ଗ
ହଁ। କିନ୍ତୁ ଦି ଜଣ ବୋହୁତ କ୍ଲୋଜ ଅଛନ୍ତି ଗୋଟେ ହେଲା ସ୍କୁଲ ଲାଇଫ ର ଆଉ ଗୋଟେ କଲେଜ ଲାଇଫ ର। ସେ ଦିଟା ହଁ ସେ ମୋ ବେଷ୍ଟ୍ ଫ୍ରେଣ୍ଡ କହିବାକୁ ଗଲେ କମ୍ ହବନି ସ୍କୁଲ ଲାଇଫ ର ସେ ଭୁବନେଶ୍ୱର ପଢୁଚି ଗାନ୍ଧୀ କଲେଜରେ ପଢୁଚି।
ଏଇ ଗାନ୍ଧୀ ହଁ ଜାଣିଚି ମୁଁ ବି ସେ ଟିକେ ଆଗ ଫାଷ୍ଟ ଯାଇଥିଲି ବିଟେକ୍ କରିବା ପାଇଁ ଆଡ଼ମିସନ୍ କରିବା ପାଇଁ।
ସେ ଏଇଠି କରୁଚି କମ୍ପ୍ୟୁଟର ସାଇନ୍ସ ହଷ୍ଟେଲ ରେ ରହିକି ତାଙ୍କ ଘର ଆମ ଘର ଟିକେ ପାଖାପାଖି ଆଉ।
ହୁଁ।
ଏବେ ଛୁଟିରେ ଆଇଚି ବୁଲାବୁଲି କରିବାକୁ ଯାଉଚୁ ଆମେ ସନ୍ଧ୍ୟା ଆସିକି ଇଛା ହେଲେ
ହଁ ବଲାଙ୍ଗୀ ପାର୍କ ଟା ବି ବଢିଆ ହେଇଚି ନା?
ହୁଁ
ହୁଁ।
ହଁ
ଦେହ ଭଲ ନାହିଁ ନା କଣ?
ଏ ଥଣ୍ଡା ଟିକେ ହେଇଯାଇଚି ଏ ବର୍ଷା ପାଗକୁ ଥଣ୍ଡା ଟିକେ ହେଇଯାଇଚି ଆଉ। ଆପଣ ରଜରେ ଟିକେ ଏପଟ ସେପଟ ହେଇଗଲେ ପାଣି ଚେଞ୍ଜ ହେଇଗଲା ସିଜନ୍ ଚେଞ୍ଜ ଥଣ୍ଡା ହେଇଯାଇଚି ଟିକେ ଆଉ। ରଜରେ ସେ ଦହିବରା ବରା। କାକେରା ଇଟିଲି ଚକୁଳି ଏମିତି ହେଇଥିଲା, ତମର?
ଆମର ବରା ହେଇଥିଲା କାକେରା ହେଇଥିଲା ଚକୁଳି ହେଇଥିଲା ଇଟିଲି ହେଇଥିଲା।
ହଁ।
ଆଉ ତମ ମ୍ୟାରେଜ କେବେ?
ଏବେ ନାହିଁ।
ହଁ ଏବେ ବି ତା ପଢା ସରିନି। ତମର ଚାରି ବର୍ଷ ନା ତିନି ବର୍ଷ?
ଚାରି ବର୍ଷ ଯେ ଚାରି ବର୍ଷ ମୁଁ ତିନି ବର୍ଷ କରିବି, ଆଉ ବିଇଡି କରି
ବି ଇ ଡି କରିବ?
ହଁ।
ଷ୍ଟେଟ୍ ନା ଆନ୍ଧ୍ରା ବି ଇ ଡି?
ଏ ଏଇ ବି ଇ ଡି ଦେଖି ଏଇ ବି ଇ ଡି କରିବି ମ। ଡିଷ୍ଟାନ୍ସ ରେ
ଡିଷ୍ଟାନ୍ସ ବିଇଡି କୋଉଠି କରିବ?
ଏ ଭୁବନେଶ୍ୱର ଠୁ ବୋଧେ।
ଭୁବନେଶ୍ୱର କୋଉ କଲେଜ?
ଦେଖିବା ସେତେବେଳେ
ହୁଁ।
ଉଁ ହୁଁ।
ମୁଁ ଭାବିଛି ଆ ପରେ ଗୋଟେ ବର୍ଷ ମୁଁ ଭାବିଛି। ଯିଏ ଗୋଟେ ବର୍ଷ ମୁଁ ଇଏ କରିବି ବୋଲି
କଣ? ହଁ।
ପ୍ଲସ ଥ୍ରୀ ଯୋଉମାନେ ଚାରି ବର୍ଷ କରିବେ ସେମାନେ ଆଉ ଗୋଟେ ବର୍ଷ କରିବେନି କି।
ହଁ ନା ତିନି ବର୍ଷ ତ ପ୍ଲସ ଥ୍ରୀ ଆଉ ଗୋଟେ ବର୍ଷ ପିଜି କରିବ। ନା ଚାରି ବର୍ଷ ଆଉ।
ହଁ।
ହୁଁ। ତୁମେ ତାହେଲେ ପିଜି କରିବ।
ହଁ।
ହୁଁ।
ଆଉ ତମର ଏମ୍ କଣ?
ଏମ୍ ତ ପନହି ଟିଚର୍ ସିପ୍।
ମୋରବି।
ପ୍ଳାନିଙ୍ଗ କରିଛ ଟିଚର ସିପ୍ ରେ ରଖିଛି ଆଉ।
ନା ମୋର ଟିଚରସିପ୍। ଟି ଟିଚର ରୁ ଲେକ୍ଚର ହେବି ପଛେ କିନ୍ତୁ ଆଉ କିଛି ନୁହଁ।
ସେ ମୋର ବି ସେଇ ଟିଚରସିପ୍ ଅଛି ଆଉ ଯାହା ସାଇଟ କାମ ଯାହା କରୁଛି ଆଉ।
ୟା ପୂର୍ବରୁ ମାନେ କଣ କରୁଥିଲ?
ତା ପୂର୍ବରୁ ତ ଆସି କିଛି କରିନି।
ହଁ।
ହୁଁ। ଆଉ ଟିଉସନ କରିବା ଆମ ସାହିରେ ପିଲା ନାହାନ୍ତି ମାନେ ବିଶ୍ଵାସ କରିବ ଆମ ସାହିରେ ଗୋଟେ ବି ପିଲା ନାହାନ୍ତି। ହଁ।
ଆମର ଏଠି ପିଲା ବହୁତ।
ଏପଟେ ଆମ ସାହିପଟେ ଜମାରୁ ପିଲା ପାଇବନି ଖୋଜିଲେ ଗୋଟେ ବି।
ଆମର ପାଖ ମୋ ପାଖକୁ ଏବେ ଆସୁଛନ୍ତି ବାଇଶି ପିଲା।
ଭଲ। ଆମର ସେପଟେ ଆମ ଏଇ ସାଇରେ ତମ ଗୋଟେ ପିଲା ବି ଯାବନି ଯାହା ସମସ୍ତେ ପ୍ଲସ ଟୁ ଏମିତି ଦଶମ। ଆଉ ପିଲା ପାଇବନି। ଆମ ସାଇରେ ପଟେ ପିଲା ନାହାନ୍ତି କେହି। ଉଁ ଉଁ। ଙ୍ଖ।
ଆଉ କୁଆଡେ ଆଉଟ୍ଅଫ୍ ଷ୍ଟେଟ କୁଆଡେ ଯାଇଛ ବୁଲିବାକୁ।
ଆଉଟ୍ ଅଫ ଷ୍ଟେଟ ଯାଇନି କୁଆଡେ ଯିବାର ପ୍ଲାନିଂ ଅଛି। ଏବେ ନାଇଁ ପରେ ଆଉ ତମେ।
ମୁଁ ବି କୁଆଡେ ବି ଯାଇନି ଏଯାଏ।
ସୁହୁଁ। ମୁଁ ଏ ବି ଯାଇନି ଯିବାର ଅଛି କିନ୍ତୁ ବହୁତ ଇଛା ଅଛି ମୋନାଲି ମୋର ଫେବରାଇଟ୍। ଡ୍ରିମ୍ ଟା ହୁଁ ହୁଁ ହୁଁ।
ଦିଦି କି ପଚାରିବ ମୁଁ ତାକୁ ଆରମ୍ଭରୁ କହିଛି। ତୁ ମତେ କୁଆଡେ ନେକି ନନେ ମତେ ଗୋଟେ ଜାଗାଏ ମୋନାଲି କୁ କାଶ୍ମୀର ନେ ଆଉ କିଛି ନାଇଁ।
ହୁଁ ମୋର ବି ମୋନାଲି ବହୁତ ଇଛା ମୋନାଲି ଆଉ କେଦାରନାଥ କୁ ଯିବକୁ ଇଚ୍ଛା ଅଛି।
ମୋର ଭି।
ସେଇ ଦିଟା। ମୁଁ ଆଉ କୁଆଡେ ଯାଏ କି ନଯାଏ ସେଇ ଦିଟା ଜାଗାକୁ ମୁଁ ଆଗ ଯିବି। ଯେବେ ନା ହୁନା କେବେ ହୁନ ମାନେ ମୁଁ ଯିବି।
ହଁ ପା ଏଇତକ ଏଇତକ ତ ବଢ଼ିଆ ଲା ଏଇ ଦିଟା ଜାଗା ତ ବଢିଆ ସବୁଠୁ ପ୍ଲେସ ଆଉ।
ହଁ ହ ଅଧିକାଂଶ ପିଲାଙ୍କର ଏଇ ଦିଟା ପ୍ଲେସ ଟିକେ ଭଲ ଲାଗେ।
ହଁ।
ସେୟା। ସେ ସାଙ୍ଗସାଥି ସାଙ୍ଗରେ ହଉ, ସେ ଯାହା ସାଙ୍ଗେରେ ହଉ, ଯିବି ମାନେ ଯିବି ଥରଟେ। ସେ ଯାହା ହେଇଥାଉ।
ହୁଁ।
ବହୁତ ଇଚ୍ଛା ଅଛି ଦେଖିବା କୋଉ ଦିନ ପୂରଣ ହେଉଛି।
ହବ ହବ କିଛି ଅସୁବିଧା ନାହିଁ ହବ।
ହଁ ସବୁ ତ ହବ ଚାହିଁଲେ।
ହଁ।
ହୁଁ। ଆ ତମେ ଇନଷ୍ଟା ଖୋଲିଚ?
ଇନଷ୍ଟା ନା।
ନାହି।
ନା ମୁଁ ଏଇ ଖାଲି ଆମ ପୁ ଆଇଡି ଟା କେତବେଳେ ଚଲାଏ।
ହଁ ମୋର ବି ସେଇ ଜଣେ ମୁଁ ସେଇ ଗୋଟେ କ୍ରିଷ୍ଟି କ୍ରିଷ୍ଣାଙ୍କ ଶ୍ରୀକିଷ୍ଣ ସେ ଗୋଟେ ଆଇଡି ଖୋଲିଛି। ସିଆଡେ ଯା। ଏଇକ୍ ରିସ୍ ଇଷ୍ଟା ଖୋଲିବା ଗୋଟେ କାରଣ ରିଲ୍ ସି ଦେଖିବା। ବୋରିଂ ଲାଗିଲେ ଟିକ୍ ଟାଇମ୍ ସ୍ପେଣ୍ଡ କରିବାକୁ।
ଏତିକି ବାସ୍ ଆଉ କିଛି ନାଇଁ।
ସେୟା ମୁଁ ବି କରୁନି ମତେ ଭଲନୁହ।
ମତେ ବି ଭଲ ନୁହଁ। ମୋର, ତମର କିଏ ପୁଅ ପିଲା ସାଙ୍ଗ ଅଛନ୍ତି?
ନା ମୋର ଗୋଟେ ବି ପୁଅ ପିଲା ସାଙ୍ଗ ପାଇବନି।
ମୋର ନମ୍ବରରେ ବି ନାହିଁ କି ମାଇଣ୍ଡ ରେ ବି ନାହାନ୍ତି।
ସେମ ମୋର ବି। ମାନେ ତମର ମୋର ହଁ। ଇନ୍‌ଷ୍ଟା ଗ୍ରାମ ଖୋଲିବାର ଗୋଟେ ମାଇଣ୍ଡ ହେରା, ଟାଇମ୍ ସ୍ପେଣ୍ଡ କରି ରିଲ୍ସ ଆଉ କି କି ନାହିଁ।
କିନ୍ତୁ ଚାଟ ଜିପି ଟି ମୁ ଖୋଲିଛି କାରଣ ନୋଟ୍ସ ଫୋଷ୍ଟ ଗୁଡ଼ା
ହଁ ଚାଟ ଜିପି ଟି ମୋର ବି ଖୋଲିଛି ସେ ନୋଟ୍ସ ପାଇଁ।
ଆଉ କଣ ଫଟୋ ଏଡିଟିଂ ପାଇଁ ମୁଁ ଆଜି ଯାଏ ଗୋଟେ ବି କରିନି।
କିଏ ମୋ ମତେ ଫଟୋ ଉଠେଇବାକୁ ହିଁ ଭଲ ନୁହଁ ଅଧିକ। ମୁଁ ବହୁତ କମ ଫଟୋ ଉଠାଏ।
ମୋର ବି ଫୋନରେ ବହୁତ କମ୍ ଫଟ। ସେଇ ଯେତେବେଳେ ଖାଲି ଯେତେବେଳେ ପର୍ବପର୍ବାଣୀ ଶାଢୀ ଜକା ପିନ୍ଧିଲେ।
ହଁ ସେଇୟା ମୋରବି ଆଉ କଣ କି। ମତେ ଫଟୋ ଉଠେଇବାକୁ ଭଲ ନୁହଁ ଅଧିକ ବହୁତ କମ ଫଟୋ ଉଠାଏ ମୁଁ। ମତେ ଯେ ଫଟୋ ମାଗୁ ଥିବ ମୁଁ କହେ ଫଟୋ ନାହିଁ ମୋ ପାଖରେ। ଯେତିକି ଭଲ ଫଟୋ ଦେ, ମୁଁ କହିଲି ଭଲ ଫଟୋ ଖୋଜିଲେ ପାଇବନି ମୋର କେହି।
ହୁଁ।
ମୋ ଫନ ରେ କେ ଶହେ- ଶହେଟା ଫୋଟୋରୁ ମାତ୍ର ଦିଟି ତିନିଟା ଫ ଟ ବାୟୁ ମଡ ନହଲେ ନାଇଁ। ଆଉ ପାୟ ପୁରା ଆ ନେ ଭାଗେ ଥିଲେ ମିଳିବ। ଫଟ ନହଲେ ନାଇଁ। ମୋ ଫଟ କିଏ ପାଇବନି। ହଁ ହଁ। ମିଟିଂ।